ହାଲୋ କଣ କରୁଛନ୍ତି? ଆମର ତ ଚାଷ କାମ ସରିଲାଣି।
କଣ ଆଉ କରିବି ଯାଇଥିଲି ଟିକେ ହଳ କରିବାକୁ ଆଉ।
ଓ ହୋ କଣ ଚାଷ କରୁଛନ୍ତି କି?
ହଳା ମାନେ ବୁଝି ପାରୁଛନ୍ତି ତ ମାନେ ହାଣିବାକୁ ଯାଇଥିଲି ଏମିତି ଶାଗ ପକେଇଲି ତ ଆପଣ ଭାବୁ ତ କାଳେ ହଳ ମାନେ ଯୋଉ ବିଲ ଯୋଉଟା
ନା ନା ନା ମୁଁ ସେମିତି କିଛି ଭାବୁ ନି କଣ ଚାଷ କରିବେ କି ସେଇ ଜାଗାରେ କଣ ଚାଷ କରିବେ।
ସେଇ ଜାଗାରେ ଲଗେଇବି ଟିକେ ଲାଲ କଲର ର ଖଡ଼ା ଟିକେ ବାଇଗଣ ଭେଣ୍ଡି ଟିକେ ଲାଗିବ।
ଓହୋ ଆଚ୍ଛା ଏଇ ଗୋଟେ ଆପଣ ଚାଷ କର ଓହୋ ତ ଏଇ ଯୋଉ ପୋଇ ଚାଷ ରର ପ୍ରଣାଳୀ ଟା କେମିତି କଣ କରନ୍ତି ଆପଣ ପୋଇକୁ ଫାଷ୍ଟ କେମିତି କଣ କରିକି ଲଗାନ୍ତି ମଞ୍ଜି କୋଉଠୁ ଆଣନ୍ତି ଆଉ କଣ କେମିତି ଲଗାନ୍ତି ଟିକେ କୁହନ୍ତୁ?
ମଞ୍ଜି କଣ ମଞ୍ଜି ଆମର କିଣା ହେଇକି ଆସେ ଆଉ ଯୋଉଟା ତ ହେଇଥାଏ ସେଇଟା ରଖିପାରିନଥିଲୁ ଏଥିର କିଣା ହେଇକି ଆଣିଥିଲୁ ଏଇଟାକୁ ଖତା ହବ ଆଉ ଏଇଟା ଖୋଳା ହେଇକି ଆଉ ଘର ଏଟା ଖୋଳିଛନ୍ତି ମୁଁ ଖାଲି ଶାଗ ପାଇଁ ଏ ମାନେ ସେଟା ଖୋଳାଖୋଳି କରିବାକୁ ଯାଇଥିଲି ଶାଗଟା ଲଗେଇକି ମଞ୍ଜିଟା ପକେଇକି ଆସିଲି ଆଉ ପୋଇ ଗଛ ଉଠିଲେ ଯାହା ହବ ଆଉ ମଡ଼ା ଯିବ। କଣୀ ପୁତ
ଆଜି ଆପଣ ପୁଇ ମଞ୍ଜି ଆପଣ କଣ ବଜାରରୁ କିଣିକି ଆଣୁଛନ୍ତି ନା ଆପଣ ଗତ ବର୍ଷର ସା
ଗତ ବର୍ଷରେ ବି ରଖନ୍ତି ସେ ଯୋଉ ନାଲି ନାଲି ହେଇଗଲା ପରେ ଯୋଉଟା ସୁଖୀ ଗଲା ସୁଖୀ କିି ତାକୁ ରଖନ୍ତି। ମୁଁ ଏଥର ଆମେ ରଖ ରଖି ପାରିନଥିଲୁ। ଏମିତି ବି ପୋଇ ଗଛ ସବୁ ଉଠ ଉଠେନିକି ବାଡ଼ିରେ ଯୋଉ ଗୁଡା ସବୁ ପୋଇ ଗଛ ହଁ ତାକୁ ବି ଲଗେଇ ପାରିବେ। ସବୁ ଲାଗିଛି ପରିବ ଆ ବର୍ଷା ଦିନ ଆସିଲାଣି ଲଗେଇଲେ। ଲଗେଇବାକୁ ତ ପଡ଼ିବ ପରିବାର ଦର ଜା ହେଲାଣି।
ଆଉ କଣ କଣ ଲଗାଅ ହଁ ମୁଁ ଲଗେଇ ଗାଈ ଆମର ଏବେ ଚାଲିଛି ଲାଳିତ ଚାଷ ଲାଳିତ ଚାଷ ବୁଝପାରୁ ଛନ୍ତି କି ନାଇ ଜାଣି ନିକୌରିଆ କାଠି ଶେ ଯାଉ ଦୀପାବଳି ରେ ଲଗା ହୁଏ। ତ ସେଇ ଗଛରୁ ଚାଷ ଟା ହୁଏ। ସେ ବାସଵାସ ସେଇ ଚାଷ ଟା ହଉଛି ଆଉ ତା ମଞ୍ଜି ଏବେ ହଳ ଧରି ତାକୁ ଅଁ ଗୋଟେ ଗାଡି ସାହାଯ୍ୟରେ ହଳ ଧରା ହଉଛି ହଳ ଧରିକି ସେଥିରେ ମଞ୍ଜି ଲଗାହବ ମଞ୍ଜି ଲଗେଇଲା ପରେ ସେ ଗଛ ବଡ ହବ ବଡ ହେଲା ପରେ ତାକୁ ହାଣିକି ତାକୁ ହଣାଯିବ ହଣା ଯାଇକି ତାକୁ ଫାଷୃ ପୋଖରୀ ନହେଲେ କିମ୍ବା କୁଣ୍ଡରେ ପାଣିରେ ତାକୁ ଜମା ହଉଛି ତାକୁ କଣ ହେଇ ଜମା ଯିବ ଆ ଦଶ ରୁ ପନ୍ଦର ଦିନ ପରେ ତାକୁ ବାହାର କରିକି ତା ଉପରେ ଚୋପାକୁ ଛଡାଯିବ ଛଡେଇକି ସେ ଚୋପାକୁ ବିକ୍ରି କରିଦିଆହବ ଝୋଟ କଳ ଯୋଉଥିରୁ ଆମର ବସ୍ତା ତିଆରି ହଉଛି
ଓହୋ ମାନେ ସେଇଥିରେ ହୁଏ ଆଚ୍ଛା। ଆଉ ତା ଭିତର ଟା ସେଇ ଯୋଉ ଇଏ ପିମ୍ପେଇ ଯୋଉଟା ହୁଏ ବୋଧେ।
ରହିବ ଉ ତା କାଠିଟା ସେ କାଠିକୁ ତାକୁ ଦୀପାବଳିରେ ଓଡିଆ ଲୋକମାନେ ୟୁଜ କରନ୍ତି। ଆଉ।
ନଳି ତା ଶାଗ ବି ଖାଆନ୍ତି ଆପଣ ତ ଖାଆ ଆପଣଙ୍କ ସେପଟେ ଖାଆନ୍ତି?
କୋଉ ସାଗ?
ସେ ଯେଉଁ ଲଳିତା ଗଛ ଲଗେଇବା ସେ ଶାଗ
ଆଚ୍ଛା ହଁ ଆମର ଖାଆନ୍ତି ତାର ମଞ୍ଜି କୁ ଉଁ ଭାଜିିକି ଖିଆଯାଏ ତାର ଶାଗ ବି ଖିଆଯାଏ।
ସାଗ ଵୋହୁତ୍ ପିତା ନା।
କଣ ହେଲେ ମୁଁ କେବେ ଖାଇନାହିଁ
ମୁଁ ବି ଖାଏ ନା ମୁଁ ଆମ ଘରେ ଖାଆନ୍ତି ତାର ବାସ ନା ଭଲ ଥାଏ କିନ୍ତୁ ସେଟା ମାନେ ମୁଁ କେବେ ଖାଇନି ଆଉ ପିତା ଲାଗେ ବୋଧେ କୁହନ୍ତି ସମସ୍ତେ ମୁଁ ଆଉ ଜାଣିନି ଘରେ ସବୁ ଖାଆନ୍ତି ଆପଣ କହୁଛନ୍ତି ଯେ କେତବେଳେ ଚାଷ ହଉଛି କାଳେ ଖାଇଥିବେ ଆପଣ।
ନାଇଁ ଆପଣ କହୁଛନ୍ତି ଏଥର ଗୋଟେ ଥର ଚେଷ୍ଟା କରିବା ଖାଇବା ପାଇଁ ତାର ସ୍ଵାଦ କେମିତି ତାର ବାସ୍ନା କେମିତି ଆଉ କେମିତି ଲାଗୁଛି। ଆପଣ ତ ଯୋଉ ହିସାବରେ କହୁଛନ୍ତି ତ ପାଟିରୁ ଲାଳ ଖସି ଯାଉଛି।
ଆଜ୍ଞା ଆଜ୍ଞା ଖାଇ ନିଅନ୍ତୁ ଆଉ।
ହ ଟିକେ ଜଷ୍ଟ ପିତା ଲାଗିବ।
ଆ ହ ଆଉ କୁହନ୍ତି, ମାନେ ମୁହ ତ ସେତିକି ଆଉ ଜାଣିନି ଜେ କେମତି ଲାଗେ।
ନ ଆପଣ କହୁଥିଲେ ନା ବାଡିରେ ହଁ। ଆପଣ କହୁଥିଲେ ନା ବାଡିରେ ମାଛ ଚାଷ ବି କରାହୁୁଏ। କେମିତି କଣ ମାଛ ଚାଷ କରନ୍ତି?
ମାଛ ଚାଷ କରା ହୁଏ। ମାନେ ଆମର ଯୋଉଟା ମାନେ ଆମର ଯୋଉ ବିଲ ଟା ଥିଲା ଦିଟା ବିଲକୁ ଆମର ଖୋଳା ହେଇଯାଇଛି। ମାନେ ପୋଖରୀ ନୂଆ ପୋଖରୀ ବି ଖୋଳା ହେଇଛି ତ ଆମେ ପ୍ରଥମେ ଯେହେତୁ ଆମେ କରିନଥିଲୁ ଚାଷ ତ ଆମେ ଜଣଙ୍କୁ ଦେଇଥିଲୁ କରିବା ପାଇଁ
ଆ ନିଜ ପୋଖରୀ ଟା ଖୋଳିକି ଆପଣ କରିଛନ୍ତି ନିଜ ପୋଖରୀ ଟା ଖୋଳିକି
ଆ ନିିଜେ ହିଁ ହଁ ସେଇଟା ମାନେ ଡ୍ରୋଜର ହିଁ ଖୋଳିଛି। ମୁଁ ଖୋଳିନି ମାନେ ଯୋଉ ଖୋଳିବାର ଯେଉଁ ଯନ୍ତ୍ରଟା ଜାଣିଛନ୍ତି ଗାଡ଼ି ସିଏ ହିଁ ଖୋଳିଛି ସେଇଟାକୁ ମୁଁ ଖୋଳିନି
ଆଚ୍ଛା ନା ମୁଁ ସେଇ କଥା କହୁଛି ଆ ଆପଣ କୁହନ୍ତୁ ଆଗକୁ କେମିତି କଣ ବନାନ୍ତି ସେ କଥା କୁହନ୍ତୁ।
ଖୋଳି ସାରିଲା ପରେ କଣ ମାନେ ପାଣି ତାକୁ ମାନେ ଝରିବା ପାଇଁ ତ ଟାଇମ ଲାଗେ
ହଁ ଝରିବା ପାଇଁ ପାଣି ନହେଲେ ବର୍ଷା ପାଣିକ ତାକେ କରନ୍ତି
ବର୍ଷା ପାଣି ହଁ ଆମର ବର୍ଷା ଦିନ ଆଖପାଖରେ ମାନେ, ସେମିତି ଖୋଳା ହେଇଥିଲା। ପାଣି ବି ବହୁତ ଇଏ ହେଇଥିଲା। ସେତେବେଳେ ତ ଆମେ ଛାଡ଼ିପାରିବୁନି ଯାହାର ଛାଡ଼ିଲା ମାନେ ସବୁ ବାହାରିକି ପଳେଇବୁ, ତ ଟିକେ ବି ବର୍ଷା କମିଲା ପରେ ପାଣି ଟିକେ ଶୁଖିଲା ପରେ ଛଡ଼ା ହେଇଥିଲା ସବୁ କିଣା ହେଇକି ସବୁ ରୋହି, ଭାକୁର ଆଉ ବାଲ ମାଛ ଜାଣିଛନ୍ତି ଯେଉ
ହଁ ହଁ ଜାଣିଲି ଜାଣିଲି ଯୋଟାକୁ ରୂପଚନ୍ଦୀ କହନ୍ତି ଏ ନାଲି ରଙ୍ଗ ଥିବ ଟିକେ ଟିକେ।
ନାଇଁ ରୂପ ଚାନ୍ଦି ଟା ଟିକେ ଅଲଗା। ସେ ଟିକେ ତାଠୁ ମୋଟା ଆସେ କିନ୍ତୁ ବାଲ ମାସ ଟିକେ ସେ ମାନେ ସମାନ ଦେଖେଇିବାକୁ କିନ୍ତୁ ଅଲଗା ଟିକେ।
ଆଚ୍ଛା ଆଚ୍ଛା। ହଁ ତାହେଲେ ହେଇଥିବ ମୁଁ କେବେ ଜାଣିନହିଁ।
ହଁ ସେ ବାଲ ମାଛ ମତେ ଭଲ ଲାଗେନି, ତ ସେଇ ମାଛ ଛଡା ହେଇଥିଲା ଆଉ ରୋହି, ଭାକୁର, ମିର ଏସବୁ ଛଡ଼ା ହେଇଥିଲା ହେଇଗଲାଣି ଛଅ ସାତ ମାସ ପରେ ସେ ହେଇଯାଆନ୍ତି ମାନେ ଟିକେ ବଡ ବଡ ହେଇଯାଆନ୍ତି କିନ୍ତୁ ଲାଗ ଟାଇମ ଲାଗିବ ବର୍ଷେ, ମାନେ ଠିକ ଆକାର ହେଲା ବେଳକୁ ବର୍ଷେ ଲାଗିବ ବର୍ଷେ ଲାଗିଲା ପରେ ବର୍ଷେ ଡେଢ ବର୍ଷ ଭଳିଆ ଲାଗିବ। ଏବେ ତ ଛଡ଼ା ହେଇଛି ଖାଲି ଧରା ହେଇଥିଲା ଅଳ୍ପ ଦଶକେଜି ଧରା ହେଇଥିଲା ଏବେ ହେଯିବେନି କେତେ ପାଣିବି ଶୁକ୍ ପଖୀ ଆସିଲାଣି ବର୍ଷା ଦିନ ବି ଆସିଲାଣି ଏବେ ମାନେ ପାଣିଟା ହେଇଯିବ ନା ପୋଖରୀରେ ଧରିବାକୁ ପଡ଼ିବ ଆଉ। ଆପଣ ଚାଷ କରିବେ କି?
ମୁଁ ଚାଷ କରିବି, ଆମର ବି ମହୁ ଚାଷ ଚାଲିଛି ମହୁ ସ୍ ସଂଗ୍ରହ କରିବା ପାଇଁ ଯାଉଛି। ହଁ। ମଁ ବି ଚାଷ
ଆପଣ କରନ୍ତୁ। ମହୁ ମାଛି କିଣିକି ରଖନ୍ତୁ।
ହଁ ମହୁମାଛି ସିଏ କୃଷି କେନ୍ଦ୍ରରୁ ମହୁମାଛିର ରାଣୀ ମହୁମାଛି କୁ ଅଣାଯାଏ। ଏଇଠି ଗୋଟେ ତାର ଗୋଟେ ବ ହଉଛି ମିଳେ କଣ କହିଲେ ଢାଙ୍କୁଣୀ ଗୋଟେ ମିଳେ, ସେ ଢାଙ୍କୁଣୀ ଭିତରେ ତାକୁ ରଖିକି ବନ୍ଦ କରାଯାଏ। ବାକି ମହୁମାଛି ଗୋଟେ ସେ ତାଙ୍କର ଅଟୋମେଟିକ ଆସନ୍ତି ସେଠିକି, ଆଉ ପାଖ ଆଖରେ ଫୁଲ ବଗିଚା ନହେଲେ ଜଙ୍ଗଲ ପାଖରେ ରଖିଲେ ସେ ଜଙ୍ଗଲରୁ ମନୁକୁ ମନ ଆଣିକି ଏଠି ମହୁ ଜମା କରନ୍ତି। ଆଉ ତା ସହିତ ବଂଶ ବିସ୍ତାର କରି ମହୁ ଜମା କରନ୍ତି। ଏମାସ୍ତେ ହଁ ପୁର୍ଆ ପ୍ରତି ମାସରେ ଗୋଟେ ଥର ଲେଖାଏଁ ଆମେ ଖାଲି ସଂଗ୍ରହ କରୁ, ତାକୁ ବଜାରକୁ ଆମେ ବିକ୍ରି କରୁ ତାକୁ କାଚ ବୋତଲ ଭିତରେ ତାକୁ ଭର୍ତ୍ତି କରିକି ଆମେ ବଜାରରେ ବିକ୍ରି କରୁ। ଭଲ ଦି ପଇସା ହେଇଯାଏ ସେ ଧୋରୋ
ଆପଣ ତାହେଲେ ସଂଗ୍ରହ କରିଛନ୍ତି?
ହଁ ସେ ମହୁ ଭିତରେ ବି ବହୁତ ପ୍ରକାର ମହୁ ଅଛି ଧରି ନିଅନ୍ କି ତୁ ମୁଁ ସୂର୍ଯ୍ୟମୁଖୀ ଚାଷ କରିଛି ସୂର୍ଯ୍ୟମୁଖୀ ବଗିଚା ଭିତରେ ମହୁ ଚାଷ କରିଛି, ତ ତା ମହୁର ସ୍ଵାଦଟା ଅଲଗା, ସୋରିଷ ଫୁଲ ଭିତରେ ଯଦି ମହୁ ବକ୍ସ ରଖିଥିବି ଡବା ରଖିଥିବି ତାର ସ୍ଵାଦ ଟା ଅଲଗା। ଆଉ ମାଲ ଜଙ୍ଗଲ ଜାଗାରେ ରଖିଥିବି, ସାଧାରଣତଃ ଜଙ୍ଗଲରେ ସେଠି ବି ତାର ସ୍ବାଦଟା ବି ଅଲଗା ଆସିବ।
ଏମିତି ଅଛି କି ମୁଁ ଜାଣିନି? ଆପଣ ଯେହେତୁ ଜଙ୍ଗଲ ପଟରେ ତ ବହୁତ ଭଲସେ ଜାଣିଥିବେ ଆପଣ। କେଉ ପଟେ କେଉ ମହୁ ମିଳୁଛି? ଦେଖିବା ମୁଁ ତ ମାନେ ସେମିତି ଆପଣଙ୍କର ପୁରା ଦେଶୀ ମହୁ ଆପଣଙ୍କ ପୁରା ନିଜେ ହିଁ କରଥିବେ ନା? ଦେଖିବା କେବେ ଚେଷ୍ଟା କରିବା, ଏମିତି ତ କେବେ କରିପାରିବୁ ନାହିଁ ଆମେ, ଫିର ବି ଦେଶୀ ମହୁ ଆଣିକି ଖାଇବାକୁ ଚେଷ୍ଟା କରିବି। କେମିତି ଲାଗେ ସୂର୍ଯ୍ୟମୁଖୀ ଆଉ ସୋରିଷ ଫୁଲ ଏସବୁ? ଭଲ ଖାଲି ମାନେ ଆପଣ ଘରେ ମହୁ ଚାଷ କରିଛନ୍ତି, ନା ଖାଲି ଏମିତି ଜଙ୍ଗଲରେ ନେଇକି ରଖୁଛନ୍ତି? ହ୍ୟାଲୋ।